ହାଲୋ।
ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ।
ବନ୍ଧୁ ଶୁଭ ମଧ୍ୟାହ୍ନ।
ଶୁଭ ମଧ୍ୟାହ୍ନ।
ବନ୍ଧୁ କଣ ନାଇଁ ବନ୍ଧୁ ଖାଇନୁ ଆଜି ବୁଝିଲେ। ଏଁ ଯାଇଥିଲି। ନାଇଁ ବନ୍ଧୁ ଯାଇଥିଲି ଏକ ନଳକୂପ ସଜାଡିଆକୁ ବୁଝିଲେ। ଏ ଟିକେ ବିଳମ୍ବ ହେଇଗଲା ଆଉ ମତେ ଭୋକ ଲାଗୁନି ବୁଝିଲେ। ଭାବୁଛି ଏକାଥରେ ସନ୍ଧ୍ୟା ବେଳକୁ ଖାଇବି ଏବେ ଟିକେ ଭଲ ଲାଗୁନି ଖାଇଲେ ଲାଗୁଛି ଦେହଟି ଆହୁରି ଖରାପ ହେଇଯିବ ଅସୁ ସ୍ଥ ଲାଗିବ ସେଥି ସେଥିପାଇଁ ମୁଁ ବନ୍ଧୁ ଆଉ ଇଚ୍ଛା ହଉନି ଖାଇଆ ପାଇଁ ମୁଁ କହିଲି ବନ୍ଧୁ ସହ ଟିକେ କଥା ହେଇଗଲେ ଭଲ ଲାଗିବ ଆଉ। ଆଉ ବନ୍ଧୁ ଆପଣ କଣ କରୁଚନ୍ତି ଏବେ?
ମୁଁ ଏବେ ବସି ଅଛି ଆପଣ ଯୋଉ କହିଲେ କି ଖାଦ୍ୟ ଉପରେ ଆଁ ଯଦି ଖାଦ୍ୟର ସ ସ୍ୱତନ୍ତ୍ର ସମୟ ତ ତା ସମୟ ବି ଅତ କରିଗଲା ପରେ ଯଦି ଖାଦ୍ୟଟି ଆପଣ ଖାଇବେ ଆଉ ଇଚ୍ଛା ହେବନି ଏବଂ ଆ ସେ ଖାଦ୍ୟଟି ଠିକ୍ ଠେକ୍ ପ-ପଚନ ମଧ୍ୟ ହେବନି। ସେଥିପାଇଁ ଯୋଉ ସ୍ଵତନ୍ତ୍ର ସମୟ ଗୋଟେ କରିବା ଉଚିତ।
ଆଜ୍ଞା ନା ବନ୍ଧୁ ଆପଣ ଠିକ୍ କହୁଚନ୍ତି ଯେ ବୁଝିଲେ। ହେଲେ ଆପଣ ତ ଜାଣିଛନ୍ତି ଆଜିକା ଦୁନିଆରେ, ଯଦି ମଜୁରୀ କରିବାକୁ ଜଣେ ବ୍ୟକ୍ତି ଯାଉଛନ୍ତି। ବୁଝିଲେ ନା ତ ଲୋକ ବ ପ୍ରଥମେ ତାଙ୍କ ନିଜ କାମ କରାଉଛନ୍ତି, ତାଙ୍କ ଖାଇବା କା କଥା ଏବଂ ତାଙ୍କ ବିଷୟରେ ଭାବିବା ଶକ୍ତି ତାଙ୍କ ପାଖରେ ନଥାଏ ବୁଝିଲେ, ତ ବନ୍ଧୁ ସେଇପରି ମୁଁ ଜ ମାନଙ୍କ ଘରକୁ ଏକ ବାବୁ ଘରକୁ ଯାଇଥିଲି ନଳକୂପ ସଜାଡିବାକୁ ବୁଝିଲେ, ଯାହା କି କାମ ଲା କହୁଥିଲା ଜଲ୍ଦି ସରିଯିବ, ହେଲେ ତାଙ୍କ କାମଟି ଅଧିକ ସମୟ ଲାଗିଲା ଏବଂ ସିଏ ମୋତେ ଆ ଆଉ ମାନେ ଏତ ଏଇ ଅଧଘଣ୍ଟା ତଳେ ମତେ କହୁଛନ୍ତି, ଆସ ଖାଇଦବ ତ ମଧୁ ମ ମତେ ଜମା ଭଲ ଲାଗିଲାନି, ମୁଁ ମନା କରିଦେଇ ପଳେଇ ଆସିଲି ବୁଝିଲେ ଏବଂ ମ ଆଜ୍ଞ ନାଇଁ ତାଙ୍କ ମଜୁୁରୀ ମଧ୍ୟ ମୋର ଶହେ ଟଙ୍କା ରଖିଦେଲେ, ଆପଣ ବୁଝନ୍ତୁ ହୁଅନ୍ତୁ କିଭଳି ଲୋକ ଅଛନ୍ତି ବିଶ‌, ମାନେ ସମାଜରେ ତ ବହୁତ ଖରାପ ଲାଗିଲା ବନ୍ଧୁ। ଏବଂ କାନ ଧରିଲି, ସେଭଳି ଲୋକଙ୍କ ପାଖକୁ କେବେ ଦ୍ୱିତୀୟ ଥର ମଜୁୁରୀ କରିବାକୁ ଯିବି ନାହିଁ।
ଆଜ୍ଞା ବନ୍ଧୁ, ଏପରି ଲୋକ ମଧ୍ୟ ଅଛନ୍ତି ଆମ ସମାଜରେ ଏବଂ ମୁଠିଏ ଠିକ ସମ ପରେ ଆପଣଙ୍କୁ ଯେତେବେଳେ ଖାଇବା ପାଇଁ ଆପଣ କହିଲେ ଆପଣ ତାଙ୍କୁ କହି କହିଥିଲେ ନା ସେ କହିଲେ ଆପଣ କାମଟି ସରିଯାଉ, ତାପରେ ଆପଣ ଖାଇବେ।
ନାଇଁ ବନ୍ଧୁ ଶୁଣନ୍ତୁ, ମୁଁ ତାଙ୍କ ଘରକୁ ଏଗାରଟି ବେଳେ ସମୟରେ ଯାଇଥିଲି ବୁଝିଲେ।
ଆଜ୍ଞା ଏଗାର ଯାଇଥିଲେ।
ଆଜ୍ଞା ଯାହାକି ତାଙ୍କ କାମଟି ଲାଗୁଥିଲା, ବାରଟା ସାଢେ ବାରଟା ସୁଦ୍ଧା ସରିଯିବ ହେଲା। ହେଲେ ତାଙ୍କ ବନ୍ଧୁ ପାଣିଟି ତଳ ଆଡୁ ଯୋଉ ୱାସର ଥାଏ, ତାହା ମଧ୍ୟ ତାଙ୍କର ଖରାପ ହେଇଯାଇଥିଲା ବୁଝିଲେ। ଯାହାକି ସିଏ ଆଣିବା ପାଇଁ ବିଳମ୍ବ କରିଥିଲେ। ତ ଆଜ୍ଞା ମୁଁ ସେଠି ବସି ରହିଥିଲି ଯାହାକି ମୋର କିଛି ଭୁଲ ନଥିବ ନଥିଲା ବୁଝିଲେ ବନ୍ଧୁ। ତ ମୁଁ ତାଙ୍କୁ ଗୋ ଗୋଟେ ବାଜିଲା ବେଳେ କହିଥିଲି ଯେ, ବନ୍ଧୁ ମୁଁ ଯାଉଛି ଆମ ଘରୁ ଖାଇଦେଇ ଆସିବି। କାରଣ ବନ୍ଧୁ ଆମ ଗାଁ ଗ୍ରାମଟି ପାଖରେ ବୁଝିଲେ। ତାଙ୍କ ଘର ପାଖରୁ ତ ସେ କହିଲେ ନାଇଁ ଆଜ୍ଞା ଆମରି ଘରେ ଖାଇବ। ଏଇ ସ ସାଙ୍ଗେ ସାଙ୍ଗେ ତ ସରିଯିବ, ଆଉ ମୁଁ କହିଲି ନାଇଁ ଆଜ୍ଞା ଲେଟ୍ ହେବ ସେ ଆଜ୍ଞା ବୁଝିଲେ ନାହିଁ। ମୋତେ ଅଟକାଇ ରଖିଲେ ତ ବନ୍ଧୁ ମୁଁ ବି ଆଉ କିଛି କହିପାଇଲି ନାହିଁ। ତ ବର୍ତ୍ତମାନ ତାଙ୍କ କାମ ସ ସରିଲା ବେଳେ ସେ ମତେ କହୁଛନ୍ତି ଏବେ ମଧ୍ୟ ଆପଣ ଖାଦ୍ୟ ପ୍ରଦାନ କରନ୍ତୁ, ବନ୍ଧୁ ମତେ ଜମା ଭଲ ଲାଗିଲା ନାଇଁ ମୁଁ ପଳେଇ ଆସିଲି ଆଉ, ଆଉ ଆପଣ ନିଜେ କୁହନ୍ତୁ ବନ୍ଧୁ ଖାଇବା ସମୟ ପରେ ଆଉ ଖାଇବାକୁ ଇଚ୍ଛା ହେବ।
ନାଇଁ ସେ ଖାଦ୍ୟ ଆଉ ଇଚ୍ଛା ହବନି ଖାଇବା ପାଇଁ, ଅତିକ୍ରମ କଲା ପରେ ସମୟଟି। ଆ ଆପଣ ଗୋଟେ କଥା ପ ଯଦି ଆପଣ ତ କାମ ଠିକ ଠାକ କଲେ, ଆପଣ ଖାଦ୍ୟଟି ଗ୍ରହଣ କଲେ। ଆଉ ଆପଣଙ୍କର ପଇସାଟି କାହିଁ ସେ କାଟିଲେ ରଖିଲେ?
ସିଏ କହିବା କଥା ବନ୍ଧୁ ଯେ ମୁଁ ରାଗ କଣ ପାଇଁ ଦେଖାଇଲି, ଆଉ କଣ ପାଇଁ ତାଙ୍କ ଘରେ ଖାଦ୍ୟ ପ୍ରଦାନ କଲି ନାହିଁ। ତ ସେଥିପାଇଁ ସେ ମୋର ଶହେ ଟଙ୍କା ମଜୁୁରୀ କାଟିଦେଲେ, ଆଜ୍ଞା ସିଏ ବୁଝିବା କଥା ଯେ ଗରିବ ଲୋକ ଜଣେ କାମ କରିବାକୁ ଆସୁଛି, ତାର ଘର ପରି ସ୍ଥିତି ଖରାପ ଯୋଗୁ ସେ ଦିନ ମଜୁରି କରୁଛି। ତ ଆପଣ ତାଙ୍କୁ ଦିନ ମ ଜୁରି‌ର‌ ଫାଇଦା ଉଠେଇ, ତାଙ୍କୁ ତାଙ୍କୁ ସମୟରେ ଖାଇବାକୁ ଦେବେ ନାହିଁ ସେ କଣ ମଣିଷ ନୁହଁ? ତମେ ତାଙ୍କୁ ତିନିଟା ବେଳେ ଖାଇବାକୁ ଦବ, ଏହା କଣ ପରିଚାଳିତ ଭାବରେ ଠିକ କଥା। ତ ସେଥିପାଇଁ ଆଜ୍ଞା, ମୁଁ ତାଙ୍କୁ ଆପଣ ତ ଜାଣିଥାନ୍ତି ପେଟରେ ଯଦି ଖାଦ୍ୟ ନଥିବ ତାହେଲେ ମନରେ ରାଗଟି ନିଶ୍ଚୟ ଆସିବ, ତ ମୁଁ ମଧ୍ୟ ତାକୁ ଟିକେ ରାଗିକି କହିଦେଇଥିଲି, ଯେ ମୋର ଖାଇବା ଦରକାର ନାହିଁ ମତେ ମୋ ମଜୁରୀ ଦେଇ ଦିଅନ୍ତୁ ମୁଁ ଘରକୁ ପଳେଇବି। ସେଥିପାଇଁ ବନ୍ଧୁ ସିଏ ମୋର ଶହେ ଟଙ୍କା ମ ଜୁରି‌ କାଟି ମତେ ଚାରିଶହ ଟଙ୍କା ପ୍ରଦାନ କରିଚନ୍ତି, ଏବଂ ବନ୍ଧୁ ମୁଁ କିଛି ନ କହି ପଳେଇ ଆସିଲି। କାରଣ ସେଭଳି ଲୋକଙ୍କ ସହ ଯୁକ୍ତି କରି ଆପଣ ନିଜ ଇଜ୍ଜତ ହରାଇବେ, ବୁ
ଏଇ ଯଦି ଆପଣ ଖାଇଲେନି, ଆପଣ ରାଗିଗଲେ ତାହେଲେ ଆପଣ ଯୋଉ ଖାଇନାହାନ୍ତି ଆପଣଙ୍କୁ କିଛି ଅ ଅଧିକା ଅର୍ଥ ଦବା କଥା ଆପଣଙ୍କର ଏଠି ଶହେ ଟଙ୍କା କାଟିରଖିଲେ ସେ।
ଆଜ୍ଞା ସେଇ କଥା ବନ୍ଧୁ ସେ ଯଦି ଭଲ ମଣିଷ ହେଇଥାନ୍ତେ ତାହେଲେ ମୋତେ ଛଅଶହ ଟଙ୍କା ଅ ଅର୍ଥ ଦେଇଥାନ୍ତେ କାରଣ ଜଣେ ମଣିଷ ତା ଖାଦ୍ୟ ପ୍ରଦାନ କରିନି ଖରା ବେଳେ ତାକୁ ଶହେ ଟଙ୍କାଟି ଦେଇ ଦେଲେ ଯଦି ତାକୁ ଅଟକେଇ ରଖିଛନ୍ତି ତା ମନ ମଧ୍ୟ ଟିକେ ଖୁସି ହୋଇଯିବ ବୁଝିଲେ ଯାହା ଫଳରେ ମଣିଷ ପଣିଆ ନାହିଁ ତ ସିଏ ଆଉ କଣ କରିବେ ବୁଝିଲେ ବନ୍ଧୁ। ଏବଂ ମୁଁ ଆସିଲା ଆଜ୍ଞା ଆଜ୍ଞା କୁହନ୍ତୁ।
ମୁ କହିଲି ଆପଣ ସେଭଳିଆ ଲୋକଙ୍କୁ କ କାମ କରିବାକୁ ଅ ଯିବା ଉଚିତ ନୁହେଁ ଏବଂ ଆପଣ ଯଦି ଯାଉଛନ୍ତି ତାହେଲେ ଆପଣ ଠିକ। ସମୟରେ ଖାଦ୍ୟ ଖାଇବାଟା ଉଚିତ।
ନାଇଁ ବନ୍ଧୁ ଆଉ ତାଙ୍କ ଭଳି ଲୋକ ଘରକୁ ତାଙ୍କୁ ଯିବାର ନାହିଁ ବୁଝିଲେ। ସେ ଯାହା ପରିସ୍ଥିତିରେ କେବେ ବି ଆସି କି ମତେ ଯଦି କେବେ ବିି ଭବିଷ୍ୟତରେ କେବେ ବି ଯଦି ମୋତେ ଡାକିବେ ମୋ ଘରେ ଯଦି ଆଜ୍ଞା ଡାଲି ଚାଉଳ ବି ନଥିବ ମୋ ଛୁଆ ଉପାସ ଶୋଇଥି ଥିବି ତାପରେ ମଧ୍ୟ ମୁଁ ସେଭଳି ଲୋକଙ୍କ ଘରକୁ ଯିବିନି ଯାହାକି ମୁଁ ଆଜି ବର୍ତ୍ତମାନ ଭାବି ଦେଇଛି। ଏବଂ ମୁଁ ଯାହା ଭାବେ ସେଇଆ ମୋ ଜୀବନରେ କରେ। ବୁଝିଲେ ବନ୍ଧୁ। ବନ୍ଧୁ ପଇସା ତ ସମସ୍ତେ କମାନ୍ତି ବୁଝିଲେ ଯଦିଓ ଆପଣଙ୍କ ଥରେ ଇଜତ ହରାଇ ଦେବେ ତ ସେଇ ଇଜତ ଟି କେବେ ଫେରି ଆସିବ ନାହିଁ।
ଆଜ୍ଞା ହୁଁ ଠିକ କହିଲେ ଆପଣ ଆପଣ ଇଜତ ଯଦି ପ୍ରଥମେ ହରାଇ ଦେଲେ ଆ ନିଜସ୍ୱ ଇଜତ ଅ ନିଜସ୍ୱ ଇଜତ ଯଦି ଆପଣ କେବେ ହରାଇ ଦେଲେ ଆପଣ ସେ ଇଜତଟି ଆଉ ଫେରି ପାଇବେନି କାରଣ ଆପଣ ଯଦି ୟା କାମ ନ କରିବାକୁ ଗଲେ ଆପଣଙ୍କୁ ସମସ୍ତେ କହିଲେ ଠିକ ଅଛି କିନ୍ତୁ ଆଁ ଯଦି ଅନ୍ୟାୟ ଆଗରେ ଇଜ୍ଜତ ଟି ହରାଇଦେଲେ ଆଉ ଆଉ ଦ୍ୱିତୀୟ ଥର ଯେଉଁଠି ଇଜତ ନାହିଁ ଆପଣ ସେ ଜାଗାରୁ ଚିଷ୍ଟିପାରିବା ଉଚିତ ନୁହେଁ। ଆମେ କର୍ମ କରୁଛୁ ଆମେ କୌଣସି ଜେଗାରେ ହାତ ପତେଇକି ଆପଣଙ୍କୁ ପଇସା ମାଗିବାକୁ ଯାଉନୁ। ଆମେ ଏ ନିଜ କର୍ମ କରୁଛୁ ତୁମେ ଆମ ପଇସା ଆଣିବାକୁ ଯାଉଁ।
ନାଇଁ ବନ୍ଧୁ ଆପଣ ନିଜେ କୁହନ୍ତୁ ଶୁଣନ୍ତୁ ଆପଣ ନିଜେ କୁହନ୍ତୁ। ମୁଁ କେତେବାଟ ଭୁଲ କରିଛି ଶୁଣନ୍ତୁ ସିଏ ତାଙ୍କର ଆ ଟୀବୋଲର ଜିନିଷ ଯୋଉ ଲାଗି ଥିବ ଯାହାକୁ ଆମେ ୱାସର ବୋଲି କହିଥାଉ ବୁଝିଲେ। ଯାହାକି ସିଏ ଆଣିବା ପାଇଁ ବିଳମ୍ବ କଲେ ବୁଝିଲେ। ଯାହା ଫଳରେ ତାଙ୍କ ମୋର ଅଧିକ ସମୟ ନଷ୍ଟ ହେଲା। ବୁଝିଲେ ଏଥିରେ ଆଜ୍ଞା ମୋର କିଛି ଭୁଲଥି ଭୁଲ ଅଛି କି? ଏଥିରେ କିଛି ଆଜ୍ଞା ମୋର ଭୁଲ ଅଛି କି ଆପଣଙ୍କୁ ଜଣା ଲାଗୁଛି କି ଏଥିରେ କିଛି ମୋର ଭୁଲ ଅଛି ବୋଲି।
ଏଁ ଆପଣ ମୁଁ ତ ଆପଣଙ୍କ ପୁରା କଥା ଟି ଶୁଣିଲି ଏବଂ ମତେ ଯାହା ପ୍ରତୀତ ହେଲା ଆପଣଙ୍କର ଏଥିରେ ବିଲକୁଲ ଭୁଲ ନାହିଁ ଏବଂ ଆଉ ହାଁ ଭୁଲ ଠିକ। ସିଏ ମାନେ ସିଏ ମାଲିକର ଆପଣ ଯଦି ସେଇଭଳି ଆଉ ଯାଉଛନ୍ତି ମଧ୍ୟ ଆପଣ ସେଭଳି କାମ କରନ୍ତୁ ନାହିଁ ତାଙ୍କ ପାଖରେ ଯଦି ଆପଣ ବିଳମ୍ବ ହେଲା ଆପଣ କିଛି ଖାଦ୍ୟ ଖାଇ ଦେଇଥାନ୍ତେ ଅବା କିମ୍ବା ଆପଣ ଆପଣ ଯେତିକି ସମୟ ନିର୍ଦ୍ଧାରିତ ସମୟ ପାଇଁ ଆପଣ ଯାଇଥାନ୍ତେ ନାଁ ସେଠିକି। ସେତିକି ସମୟ ମଧ୍ୟରେ ଆଜ୍ଞା ନିର୍ଦ୍ଧାରିତ ସମୟ ମଧ୍ କିପରି ଆପଣ ଘରକୁ ଫେରିକି ଆସିଥାନ୍ତେ ଆଉଁ ଯଦି ଆପଣ ସେପରି ଲୋକଙ୍କ ପାଖକୁ ଯିବାକୁ ଏତେ ସିଏ ସେଭଳି ଲୋକଙ୍କ ପାଖକୁ ଆଉ ଯିବେ ନାହିଁ ଏବଂ ସେଭଳି କାର୍ଯ୍ୟ ମଧ୍ୟ ନେବେନି ତାଙ୍କର।
ନାଇଁ ବନ୍ଧୁ ବୁଝନ୍ତୁ ମୁଁ ତାଙ୍କୁ ମଧ୍ୟ ତାଙ୍କ ଘରର ଖାଦ୍ୟ ମାଗିି ନଥିଲି ମୁଁ କହିଥିଲି ଘର ଏଁ ପାଖରେ ମୋ ବନ୍ଧୁ ସାଙ୍ଗେ ସାଙ୍ଗେ ଯାଇଁ ଟିକେ କିଛି ପଖାଳ ଭାତ ଖାଇଦେଇ ପଳାଇ ଆସେ ବୁଝିଲେ, ତ ସିଏ ମୋତେ କହିଲେ ନାଇଁ ଆମ ଘର ଆମିଷ ହେଇଛି ଏଇ ସାଙ୍ଗେ ସାଙ୍ଗେ କାମ ସରିଯିବ। ତାପରେ ଖାଇଦବ ବୁଝିଲେ ମୁଁ କହିଲି ନାଇଁ ବ୍ ନାଇଁ ବାବୁ ଏବେ ସରିବ ନାହିଁ। ଏହା ଏକ ବହୁତ ସମୟ ଲାଗିବ ଏଇ କାମ ପାଇଁ ବୁଝିଲେ ଯାହାକି ଏକ ପରିଶ୍ରମ। କାମ ସେ ଖାଦ୍ୟ ନଥିଲେ ପେଟରେ ଭଲରେ କାମୁ କରିବାକୁ ମଧ୍ୟ ଇଚ୍ଛା ହେବ ନାହିଁ ସେମଧ୍ୟ ମୋର ସବୁକଥା କୁ ଖାରଜ କରିଦେଇଥିଲେ। ଏବଂ ମୋର କୌଣସି କଥା ଶୁଣି ନଥିଲେ ଏବଂ ଏକ ପାଣି ବୋତଲ ଆଣି ମୁତେ। ଦେଇ ଦେଇଥିଲେ କହିଲେ ପାଣି ଟିକେ ପିକାମ ସାରିଦିଅ ଏଭଳି ବ୍ୟବହାର ମୋତେ ବହୁତ ଖରାପ ଲାଗିଲା ବୋଲି। ମୁଁ ଖାଇଲି ନାହିଁ ତାଙ୍କ ଘରେ ବୁଝିଲେ ବନ୍ଧୁ ନହେଲେ ନଚେତ ଆଜ୍ଞା ଆଜି ଭଲ ରେ ବି କହିଥାନ୍ତେ ତାହେଲେ ମୁଁ ଖାଇ ଦେଇଥାନ୍ତି ବନ୍ଧୁ ଖାଇବା ଉପରେ ରାଗିବା କଥା ନୁହେଁ ଯାହାକି ମୁଁ ବହୁତ ଯା ଆଁ ଆଗରୁ ଜାଣିଛି ଏ ଖାଦ୍ୟ ଆପଣଙ୍କର କିଛି କିଛି ଦୋଷ କରିନି ଆପଣ ରାଗଟି ଅଲଗା ବେଳେ ଅଲଗା ପାଖରେ ଇଏ କରନ୍ତୁ ଖାଦ୍ୟ ପାଖରେ କେବେବି ଏଁ ରାଗଦେଖାଇବେନି ଯାହାକି ମୁଁ ଛୋଟ ବେଳୁ ଜାଣି ଜାଣି ଆସିଛି। ଏଁ ଆପଣ ତ ଜାଣିଛନ୍ତି। ଆଜ୍ଞା କୁହନ୍ତୁ କୁହନ୍ତୁ। ନା ମୁଁ ବନ୍ଧୁ ଆପଣଙ୍କୁ କହୁଥିଲି ଶୁଣନ୍ତୁ ଯାହାକି ଆପଣ ମଣିଷ ଆଠ ଘଣ୍ଟା ପରିଶ୍ରମ କରୁଛି, କେବଳ ଦୁଇ ବକ୍ତର ଖାଇବା ପାଇଁ ବୁଝିଲେ। ଯଦି ଆପଣ ସେଇ ଖାଦ୍ୟ ଉପରେ ରାଗିବେ, ତାହେଲେ ଆପଣଙ୍କର କଣ ଆପଣ କୋଉ ଠାକୁର ମଧ୍ୟ ଆପଣଙ୍କୁ ସାଇବେନି ବୁଝିଲେ ନା, କିନ୍ତୁ ତାଙ୍କ ବ୍ୟବହାର ଯୋଗୁ ଆ୍ଞା, କୁହନ୍ତୁ କୁହନ୍ତୁ।
ମୁଁ କହିଲି ଆପଣ ଏଇ ଯୋଉ କାର୍ଯ୍ୟଟି କରୁଛନ୍ତି
ଆଜ୍ଞା, ନାଇ ବନ୍ଧୁ ଏବେ ତିନି ବର୍ଷ ଜମା ହେଇଛି। ନୂଆ ନୂଆ ଏଇ କାର୍ଯ୍ୟ ଶିଖୁଛି। ହେଲେ ଏଇ କାର୍ଯ୍ୟ ଟି ବହୁତ ଭଲ ଭାବରେ ଜାଣିଗଲେଣି ବୁଝିଲେ।
ଆଜ୍ଞା।
ଯାହା ଫଳରେ ମଧ୍ୟ ମତେ ବହୁତ ଲୋକ ଭଲ ପାଆନ୍ତି, ଏବଂ ମୋର ଏଇ କାମରେ ମଧ୍ୟ ବହୁତ ଚାହିଦା ହେଇଗଲାଣି। ସବୁଆଡେ ମଧ୍ୟ ମୋ ନାଁ ଧରିକି ଲୋକ ଡାକନ୍ତି ଯେ, ସେ ମାନେ ମୁନା ମିସ୍ତ୍ରୀ ଟି ହିଁ ଭଲ ମିସ୍ତ୍ରୀ। ବୁଝିଲ ବନ୍ଧୁ।
ଲୋକଙ୍କ ସାଙ୍ଗରେ ଆଗରୁ ପରିଚିତ ହେଇନଥିଲେ, ଯେହେତୁ ଆପଣ ଏ କାମରେ ଆଉ କିଛି ବର୍ଷ ହେଲାଣି ଅଛନ୍ତି। ସେଠି ଆପଣ ଏଇଭଳିଆ ଲୋକଙ୍କ ସହ ପରିଚିତ ହେଇଥିଲେ। ଆପଣ ଏବେ ପରିଚିତ ହେଇ ହେଲେ। ଆପଣ ଭବି ଆଗେ ଯବେ, ଏବେ କାମ କରିବେ ଆପଣ ଏତେ ବର୍ଷ ବହୁତ ଲୋକଙ୍କ ସାଙ୍ଗରେ ଆପଣ ପରିଚିତ ଏବଂ ଆପଣ ବହୁତ କାମ ଦେଖିବେ, ଲୋକ ଦେଖିବେ ଆଉ ଆପଣ ଟିକେ ସାବଧାନ ରହିବେ ଆଉ।
ନାଇଁ ବନ୍ଧୁ ଆପଣ ଯାହା କହିଲେ ଠିକ କହିଲେ। ମୁଁ ମଧ୍ୟ ଏଇଭଳି ଲୋକଙ୍କ ପକ୍ଷରେ ସାବଧାନ ରହିବି ଏବଂ ଏଭଳି ଲୋକଙ୍କ ଘରକୁ କୌଣସି ପ୍ରକାର ମଜୁରୀ କରିବାକୁ ଯିବୁ ନାହିଁ ବୁଝିଲେ। ବନ୍ଧୁ ଆପଣ କଣ କରନ୍ତି?
ସେଠି ଗୋଟେ ଜଣେ ଜଣେ ବ୍ୟବସାୟ କରିବାକୁ ଭାବୁଛି। ଆରମ୍ଭ କରିବି।
ଆଜ୍ଞା, ଯାହା ବିଷୟରେ ଆମେ ପରେ କେବେ କଥା ହବା ବୁଝିଲେ ବନ୍ଧୁ, ଆପଣଙ୍କ ବ୍ୟବସାୟ ବିଷୟରେ ପରେ କେବେ କଥା ହେବା। ବନ୍ଧୁ ଆପଣଙ୍କୁ କହୁଥିଲି ବୁଝିଲେ, ମୋ କଥା ଟିକେ ଶୁଣନ୍ତୁ। ଯଦି ଆପଣଙ୍କର କେବେ, କି ଆପଣଙ୍କର ଗାଁ ଗ୍ରାମରେ କୌଣସି ନଳକୂପ ଖରାପ ହେବ ବୁଝିଲେ, ତାହେଲେ ଆପଣ ମୋ ସହ ଯୋଗାଯୋଗ ନିଶ୍ଚୟ କରାଇବେ। ବୁଝିଲେ ବନ୍ଧୁ।
ଆଜ୍ଞା।
ଯହା ଫଳରେ ମୁଁ ସୁଲଭ ମୂଲ୍ୟରେ ଏବଂ ଭଲ କାମ କାର୍ଯ୍ୟ କରି, ଆପଣଙ୍କ ପାଖରେ ଚିର ପ୍ରକୃତ ହେବି। ଏବଂ ଆପଣଙ୍କୁ ମଧ୍ୟ ଚିରପ୍ରକୃତ
କୌଣସି ଯଦି କାର୍ଯ୍ୟ ସେପରି ଥିବ, ଆପଣଙ୍କୁ ନିଶ୍ଚିନ୍ତ ସମ୍ପର୍କ କରିବେ ବନ୍ଧୁ। ଆ ଆମର ଗ୍ରାମରେ ତ ବିଶେଷ ସମୟରେ ଅଧିକାଂଶ ସମୟରେ ହୁଁ
ଆମେ ଟିକେ ପରେ କଥା ହବା, ବୁଝିଲେ ବନ୍ଧୁ।
ଆଜ୍ଞା, ବନ୍ଧୁ ନମସ୍କାର।
ନମସ୍କାର।